ହ୍ୟାଲୋ ନମସ୍କାର। ଆଉ ଖି ଖିଆପିଆ କଣ ହଁ ଯଷ୍ଟ୍ ଏଇନେ ଖିଆପିଆ ସରିଲା ଏଇ ବାହାରେ ଟିକେ ଆସିକି ବୁଲାବୁଲି କରୁଚି ବାହାରେ ଟିକେ ପବନ ଟିକେ ଆଜି
ହ ଆଜି ଟିକେ ଭାଇ ପ୍ରବଳ ଗରମ ହଉଚି ଖରା ପ୍ରବଳ ଥିଲା ଦିନ ସାରା କଣ କରିବା ଯେ ଆଜି ଗରମ ପ୍ରବଳ ହଉଛି।
ଟିକେ ମେଘୁଆ ପାଗ ଟିକେ ଗଲା। ବାହାରେ ବି ମାନେ ପବନ ଟିକେ ଥଣ୍ଡା ପବନ ଦଉଚି ବାହାରେ ଟିକେ ବୁଲାବୁଲି ଟିକେ କରୁଚି ଟିକେ ଆଉ। ଆଉ ଘର ଭିତରେ ତ ପଶି ହଉନି।
ଆମର ଏଠି ମେଘୁଆ ପାଗ କରେନି ଆଉ କ ଏ ସେମିତି ପାଗ ଚାଲିଚି ଗରମ ପ୍ରବଳ ହଉଥିଲା ଏ ଏ ଧୀରେ ଧୀରେ ଧୀରେ ଧୀରେ କମୁଚି ଆଉ ଆଉ କଣ କଣ ଖାଇଛନ୍ତି? କଣ ଆପଣ?
ମୋର ତ ରାତିରେ ସଦାବେଳେ ମୋର ରୁଟି ଖାଏ ଆଉ ରୁଟି ସେ ଡାଲମା କରିଥିଲେ ତାପରେ ସକାଳେ ଗୋଟେ ଭଜା ଟିକେ ଥିଲା ତ ସେ ଭଜା ଟିକେ ଖାଇଦେଲି। ଆଉ ଖାଇଦେଇକି ଜଷ୍ଟ ବାହାରେ ଟିକେ ବୁଲାବୁଲି କରୁଚି ଆଉ। ଆପଣଙ୍କ ରୁଟି ଖାଆନ୍ତି ନା ମାଇ ରାତିରେ ଭାତ ଖାଆନ୍ତି?
ମୁଁ ଖାଲି ଭାତ ଖାଉଚି ମୁଁ ଆଜି ବାହାରକୁ ଯାଇଥିଲି ବାହରେ ରୁଟି ଆଉ ଅ ଅଣ୍ଡା ଚଣା ଆଉ ଚି ହଉଚି କୁକୁଡ଼ା ମାଂସ ଖାଇଥିଲି ଆଉ।
ହୁଁ ଆପଣ ସେମିତି ମାନେ ବାରଣ ନାହିଁ ଏମିତି କି ମାନେ ଗୁରୁବାର
ନା ନା ମୋର କିଛି ବାରଣ ନାହିଁ ଯୋଉ ବାର ମିଳିଲା ସେଇ ବାରେ ହଉଚି ବୁଧବାର।
ହଁ। କଣ ଆପଣଙ୍କ ମାନେ ସାଧା ଭଲ ନା ନାଇ ନାଇ ଆମିଷ ଏମିତି ଭଲ?
ମୁଁ ଆମିିଷ ବାଲା ନା।
ହଁ ଆମିସ ବେସି ଖାଆନ୍ତି।
ହଁ।
ଆଛା ଆଛା ମାନେ ଏମିତି ମାଛ ଭଲ ଲାଗେ ବେଶୀ ପସନ୍ଦ ନାଇଁ କୁକୁଡ଼ା ମାସ ନାଇଁ ଛେଳି ମାସ ନାାଇଁ କୋଉଟା ପସନ୍ଦ ଆ ପୁଛି ଆପଣଙ୍କର?
ମତେ ମାଛ ବୋଲେ ଭଲ ଲାଗେ ଚିଙ୍ଗୁଡି ଆଉ କିନ୍ତୁ ମାଛ ବି ପସନ୍ଦ ମାଛ ବି ଖାଏ କିନ୍ତୁ ତାଠୁ ବେଶୀ ଭଲ ଲାଗେ ମତେ ଚିକେନ କୁ ଖାସି ମାଂସ ଆଉ।
ଆଛା ଆପଣ ସେ ଦେଖିଛନ୍ତି ବିଲ ମାନଙ୍କରେ ଦଣ୍ଡେଇ କିରାଣୀ ମାଛ ସେଟା ଖାଇନ କେବେ
ଖାଇଛି ନା ନିଜେ ମାରିଛି ବି ଖାଇଛି ବହୁତ ପ୍ରକାର ମାରିଛି। ସେଇଗୁଡା ମାଛକୁ ଧରିଛି ହଁ ହଁ। ହଁ ସେଇ ପୁରା ପୁରା ଛୋଟ ଛୋଟ ମାଛ ଗୁଡା ବେଶୀ ଭଲ ଲାଗେ।
ହଁ ହଁ ସେ ବଜା କହନ୍ତି। ଯାହା କହୁନା ଏମିତି କୁହନ୍ତି ସେଇ ଜିନିଷ ଟାକୁ ସେଇଥିରେ ସେମାନେ ସବୁ ପଢନ୍ତି। ସେ ବିଲ ମାନଙ୍କ ଯୋଉ ତାର କ୍ଷେର କହନ୍ତି ସେଟା ହୁଡା ହୁଡାରେ ଆଉ ସେ ପାଣି ଯୋଉ ଉପର ବିଲରୁ ଚଳ ବିଲକୁ ପାଣି ବହି ଯାଇଥାଏ।
ହଁ ହଁ ସେମିତି ବି ମୁଁ ମାରିଛି ସେମିତି ମୁଁ ଗଡିଶା ଜେଙ୍ଗ କେତେ କଣ ବା? ମାଛ ମାରିଛି ଶେଉଳ କଣ୍ଟିଆ ହଁ ସେଉ ବହୁତ ମାଛ ମାରିଛି।
ହୁଁ କିନ୍ତୁ ଏଇ ଦଣ୍ଡେଇ ମାଛ ଟା ଟିକେ ଭଲ ମାନେ ଦେହ ପ୍ରତି କଣନ୍ତି ଚୁନା ମାଛ ଯୋଉଟା ସେଇ ଜିନିଷ ଟା ଦଣ୍ଡେଇକି ରାନ୍ତି ସେଇ ମାଛ ଟା କ ଦେିହ ପ୍ରତି ଟିକେ ହିତକାରକ।
ହଁ ସେ ମାଛ ଗୁଡା ଆଖି ପାଇଁ ବି ଭଲ ଦେହ ପାଇଁ ବି ଭଲ ସବୁଥି ପାଇଁ ଭଲ।
ହୁଁ ଆମର ସେ ଆନ୍ଧ୍ରା ମାଛ ଅପେକ୍ଷା ଯୋଉ ଆସିବି ରୋହି ଭାକୁର ସେ ମାଛ ବା ଦଣ୍ଡେଇ କିରଣ ମାଛ ଛୋଟ ଛୋଟ ମାଛରା ସେ ମାଛ ଟା ଟିକେ ଭଲ ସେଟା।
ହୁଁ ଅଣ୍ଡା ହଉଛି ହଁ ଅଣ୍ଡା ମୋର ବେଶୀ ପସନ୍ଦ ଅଣ୍ଡା ମୁଁ ବହୁତ ଖାଏ। ହୁଁ।
ଆପଣଙ୍କ କିନ୍ତୁ ଅଣ୍ଡା ସମ ରେ ଯ ଯାଏନିରେ ମାନେ ଅଣ୍ଡା ଖାଇଲା ମାନେ ଆଲର୍ଜି ହୁଏ।
ନା ନା ଅଣ୍ଡା ଖାଇଲେ ଆ ର ହୁଏନି ଆଲର୍ଜି ଗୋଟେ ଜୀବାଣୁ ସେ କଣ କରିବ ଯୋଉ ଅଣ୍ଡା ଟା ଖରାପ ହେଇଯାଇଥିବ ସେଇ ଅଣ୍ଡାରେ ସୃଷ୍ଟି ହେଇଥିବ। ଯଦି ସେଇ ଖରା ଅଣ୍ଡା ଟାକୁ ଆପଣ ଖାଇଦେଲେ ତାହେଲେ ଆପଣଙ୍କୁ ଆଲର୍ଜି ହବ ନହେଲେ ଆପଣ ଦିନକୁ ଶହେଟା ଅଣ୍ଡା ଖାଇଲେ ବି ଆପଣଙ୍କୁ ଆଲର୍ଜି ହବାର ନାହିଁ। ଯଦି ସେ ଖରାପ ଅଣ୍ଡାଟା ହଁ ରୋଗଣା ଅଣ୍ଡା ଟା ଆପଣ ଦି ଖାଇଦେଲେ ତାହେଲେ ଆଲର୍ଜି ହବ। ଏମିତି ଆପଣ ଆପ୍ ହଁ ଅଁ ଆପ ଆପଣ ଭାବୁଥିବେ କି ମୁଁ ଚାରି ପାଞ୍ଚଟା ଅଣ୍ଡା ଖାଇଦେଲେ ମେ ଆଲର୍ଜି ହେଇଯିବ ସେଇଆ ନୁହଁ। ଆଲର୍ଜି ମାନେ ସେଇଟା ଗୋଟେ ବାଣୁ ଆପଣଙ୍କ ଦେହକୁ ପଶିଲେ ଆପଣଙ୍କର ସେମତି ପ୍ରୋବ୍ଲେମ୍ ଦେଖେଇବ। ତେଣୁକରି ଆପଣ ଯୋଉ ଖରାପ ଅଣ୍ଡା ଟା ଯଦି ଖାଇଦେଲେ କୌଣସି ଭୁଲ ବସତ ସେଇ ଠି ହଉଚି ଆପଣଙ୍କ ଆଲର୍ଜି ହବାର ସମ୍ଭାବନା ଅଛି ଆଉ ଯଦି ଭଲ ଅଣ୍ଡା ଆପଣ ଯେ ଟିକେ ଖାଇଲେ ତି ଗୋଟେ ଦିନରେ ଆପଣଙ୍କୁ କିଛି ବି ହବନି।
ହଅ ନାଇଁ ଡାକ୍ତର ମାନେ କହନ୍ତି ଏମତି ତମ ଆଲର୍ଜିିକ ହଉଚି ନାଇଁ ତମେ ଅଣ୍ଡା ଖାଉନି କି ବାଇଗଣ ଖାଅନି କି ଭି
ନାଇଁ ନାଇଁ ଆଲର୍ଜି ଯୋଉ ଦିନ ହଁ ଆଲର୍ଜି ହେଲା ଟାଇମରେ ସେ ଅଣ୍ଡା ଫଣ୍ଡା ଗୁଟା ଖାଆନ୍ତିନି ଏଇଥିପାଇଁ ଅଣ୍ଡା ଅଇଁଶ କି ସିଏ କଣ କି? ବଡି ଟାକୁ ଜଲଦି ଫୁର୍ତିଲା କରୋଇବ ତେଣୁକରି ସ୍ -ହଉ ଆଲର୍ଜିଟା ବଢିବ। ସେଥିପାଇଁ।
ଓହୋ କିନ୍ତୁ ମୋର ମାନେ ମୋ ମୁଣ୍ଡରେ ପଶେ କି ନାଇଁ ସିଏ ଆଲର୍ଜିି ଦେଇ ତ ଅଣ୍ଡା ଖାଇବନି, ବାଇଗଣ ଖାଇବନି, ଭିଣ୍ଡି ଖାଇବନି, ମୋର ତ ହୁଏନି ବଟ୍ ମୁଁ ମୁଁ ବି ଆାଇଁଷ ମୋର ପସନ୍ଦ।
ସେମିତି ନୁହେଁ ଧରିନେ ଯୋଉ ପ୍ରକାରର ଆଲର୍ଜି ତମକୁ ହେଇଚି ସେଇ ଇ ଆଲର୍ଜି ପାଇଁ ଯୋଉ ଜିନିଷ ଟା ତମେ ଖାଇଲେ ଆଲର୍ଜି ଟା ହଉଚି। ସେଇ ଜିନିଷଟା ଆପଣଙ୍କୁ ଛାଡିବାକୁ ପଡିବ। ଆପଣ ଯଦି କ୍ଷୀର ପିଇଲେ ଆପଣଙ୍କୁ ଆଲର୍ଜି ହଉଚି କୁଣ୍ଡେଇ କୁଣ୍ଡା ଦେହ ହଉଚି, କି ଆଖି ଫୁଲି ଯାଉଚି କଣ ହଉଚି ତାହେଲେ ଆପଣଙ୍କୁ କ୍ଷୀର ଛାଡିଆକୁ ପଡିବ। ସେମିତି ଯୋଉ ଗୋଟେ ପର୍ଟିକୁଲାର ଜିନଷ ଯଦି ଆପଣ ଆଳ ଆଲର୍ଜି ହଉଚି ତାହେଲେ ସେ ଜିନିଷ ଟା ଆପଣଙ୍କୁ ଛଡିବାକୁ ପଡିବ।
ହୁଁ ହୁଁ। ହଁ ମୋର ବି ପସନ୍ଦ ଆଇଁଷଫାଇଁସ ମୋର ଯେକୌଣସି ଆଇଁଷ ଦେଲେ ବି ମୋର ପସନ୍ଦ ଆଗରୁ ଗୋଟେ ଜିନିଷ କଣ ସୋମବାରେ ମୁଁ ଖାଉ ନଥିଲି ଗୁରୁବାରେ ଖାଉ ନଥିଲି ସନିବାରେ ଖାଉ ନଥିଲି। ଏନ୍ତି ଖାଉନି ତାପରେ ଏବେ ମୁଁ ଘରେ ନ କଲେ ବି ମତେ ଯୋଉଠି ବାହାରେ ମିଳେ ବି ମୁଁ ଖାଇଦେବି ଶନିବାରେ ହଉ
ଶ ହଁ ଶ୍ ସମୁଦ୍ର କୂଳରେ ଯୋଉ ଶ୍ ପଡିନଥିବ ଛୋଟ ଛୋଟ ଟଅ ବେପାରୀ ବିକ୍ରି କରୁଥିବେ ମାଛ ଚିଙ୍ଗୁଡିଇ ଛଣା ଇଏସିଏ ହିଁ ସେଠି ତ ମୁଁ ବ୍ର ବହୁତ। ପ୍ରକାର ଜିନିଷ ଖାଇ ଦେଇଚି ଅକ୍ଟୋପସ୍ ଠୁ ଆରମ୍ଭ କରିକି ସ୍କୁ ସ୍କୁଇଡି ପର୍ଯ୍ୟନ୍ତ ସବୁ ଜିନିଷ ଖାଇଚି।
ନାଁ ମୁଁ ସେ ଜିନିଷ ଖାଏନି କେବଳ ଏଇଠି ପୁରୀ ଗଲାବେଳେ ଖାଲି ମୁଁ ଦେଖେ ଯୋଉ ଦୋକାନ ପତ୍ର ସମୁଦ୍ର କୂଳେ ଲଗେଇଥିଲେ ସେ ସବୁ ମାଛ ସବୁ କଲର ଦେଇକି ମାଛ ଛାଣିକି ଏମତି ସବୁ ରଖିଥାନ୍ତି। ମୁଁ ଗୋଟେ ଥର ଖାଇଥିଲି ମତେ କାଇଁ ଏତେ ମାନେ ସ୍ଵାଦ ଆସିଲାନି।
ନା ନା ଗୋଟେ ଜିନିଷ ସ୍ୱାଦ ଆସିବ ଗୋଟେ ଜିନିଷ ସ୍ୱାଦ ଆସିବନି।
ଲୋକଙ୍କୁ ନଜର କରିବା ପାଇଁ ନଜରକୁ ଆଣିବା ପାଇଁ ସେ ଜିନିଷ ଟା କଲର ଫଲର ଦେଇକି ଆମର ମସଲା ସବୁ କଲର ମିଳୁଚି କଲର ଦେଇକି ଛାଣିକି ସିଏ ମାନେ ରଖିଥାନ୍ତି ସଜେଇକି ରଖିଥାନ୍ତି।
ଲୋକଙ୍କୁ ମାନେ ଆ ଆକୃଷ୍ଟ କରିବା ପାଇଁ। ଆଉ ଲୋକବି ସେମତି ବି ଖାଉଛନ୍ତି ମୁଁ ବିଲି ଗୋଟେ ଥର ଖାଇଥିଲି ମତେ କାଇଁ ମତେ ସ୍ଵାଦ ଲାଗିଲାନି। ମୁଁ କଇଲି ନାଇଁ ବାହାରେ ଖାଇଲେ ବରଂ ଭଲ ଲାଗୁଚି ଏଠି କଣ ସ୍ୱାଦ ନାଇଁ ଖାଲି ଲୋକଙ୍କୁ ଆକୁର୍ଷ୍ଟ କରିଆ ପାଇଁ ରଖଛନ୍ତି। ଆଉ ମୁଁ
ହୁଁ ଆ ଆପଣଙ୍କ ହିସାବରେ ପବନ ଟା କେମିତି ହୋଉଚି ପବନ ପବନ ମାନେ ଯୋଉ ବହୁଚି ପବନ ଟା ପବନ ବହିବାରଅ ମାନେ କାରଣ କଅଁ? କଣ?
ପବନ ବହୁତ ଏମତି ତ ଖରା ହେଇଟି ହୋଉଚି। ତାପରେ ଯେତେବେଳେ ଧରି ନିଅନ୍ତୁ ଆମ ଏପଟେ ଏଦି ବର୍ଷା ବର୍ଷୀ ହେଲାନି ଆପଣଙ୍କୋ ଟେ ଟିକେ ବର୍ଷ ଅର୍ଛି ହେଲା ସେ ପବନ ଟା ସେ ଥଣ୍ଡା ପବନ ଟିକେ ହେଲା। ଥଣ୍ଡାପବନ ଏପଟକୁ ଯଦି ଆସିଲା ବାୟୁମଣ୍ଡଳରେ ଆମେ ଏପଟେ ଥଣ୍ଡା ଲାଗେ ଟିକେ ଆଉ ଥର ତଉ କୋଡିଏ କିଲୋମିଟର ହଉ ପଚାଶ କିଲୋମିଟର ହଉ
ସେମତି ନୁହଁ ସେମିତି ନୁହଁ ପବନ ବହିବାରେ ଗୋଟେ ଅଛି ନା ଆଉ ଗୋଟେ ହଉଛି ବୈଜ୍ଞାନିକ ଜିନିଷ ଅଛି। ପବନ ଦେଖ ଯୋଉ ଜାଗାରେ ପୃଥିବୀ ଗରମ ହଉଛି ସୂର୍ଯ୍ୟ ଗିରଣ ପଡୁଛି। ଯୋଉ ଜାଗାରେ ପବନ ଟା ଗରମ ହବ ସେ ଜାଗାରେ ସେ ପବନ ଟା ହାଲୁକା ହେଇଯିବ ଆହୁରି ଯେତିକି ହାଲୁକା ଅଛି ଅଛି ଆହୁରି ହାଲୁକା ହେଇଯିବ। ସେ ଆକାଶକୁ ଉଠିଯିବ ପବନ ଟା ଆକାଶକୁ ଉଠିଗଲେ ତା ଜାଗା ଟା ପୁଣି ଫାଙ୍କା ହେଲା ନା ନାଇଁ ଏଠି ତା ଜାଗାକୁ ଯେମିତି ପାଣି ଗୋଟେ ମଗଟେ ଆପଣ ବାହାର କରିଦେବେ ଟା ବାହାର କଲେ ସେ ସିଧରେ ହଉଛି ରହିଲା କି ସେ ପୁଣି ତା ସ୍ଥାନ ପୂରଣ କରିବା ପାଇଁ ପାଣି ଗୋଟେ ସମାନ ହେଇଗଲା ହଁ। ସେମିତି ପବନ ଜାଗାକୁୁ ପୂରଣ କରିବା ପାଇଁ ଗରମ ପବନ ଉପରକୁ ପଳେଇଲା ଅପରା ଆଡେ ହୋଉଛି ତା ଜାଗାକୁ ପୂରଣ କରିବା ପାଖ ଆଖରେ ଥିବା ଥଣ୍ଡା ପବନ ସେ ଜାଗାକୁ ଦୌଡି ଆସନ୍ତି ତ ସେଥିପାଇଁ ଆମକୁ ଲାଗେ କି ଏଇ ଗୋଟେ ପବନ ଟା ବୋଇକ କିରି ଗଲା ଆଉ ସେ ଏଥିପାଇଁ ସମୁଦ୍ର ଭିତର ପାଣିକୁ ଟଚ କରିକି ଲାଗିକି ପବନ ରହୁଛି। ସେ ପାଣି ପବନ ଗୁଡା ପୁରା ଥଣ୍ଡା ଆଉ ଏଇ ସ୍ଥଳଭାଗ ପଟ ଭୂଇଁଟା ତତଲା ଭୁଇଁଟା ତା ପବନ ଗୁଡା ସବୁ ଗରମ ସେ ପବନ ଗୁଡା ସେଇଟମ ଉପରକୁ ଉଠିଯାଏ ସମୁଦ୍ର ଆଡୁ ଥଣ୍ଡା ପବନ ଏକୁ ଆସେ ଆପଣ ଯେତେବେଳେ ସମୁଦ୍ର ପାଖରେ ଛିଡା ହେବେ ଦେଖିବେ କି ଆପଣଙ୍କ ଆଡେ ପବନ ବହ ଜୋରେ ବହୁଛି।
ହଁ ହଁ ହଁ ହଉ ହଉ।
ହଁ ସେଥିପାଇଁ ହଁ ପ ପବନ ବହିବାରେ ଏଇଟା ହଉଛି ଗୋଟେ କାରଣ।
ଆଛା ଆଛା।
ଯଦି ପବନର ଟେମ୍ପରେଚରଟା ସମାନ ରହିବ ପବନ ଆଉ ବହିବନି ସେ ସେମିତି ରହିଥିବ।
ହୁଁ ହୁଁ। ଆଛା। ଆଉ କଣ
ପବନ ବହିବାର ସେଇଟା ଗୋଟେ କାରଣ ଆଉ ଗୋରୁ ଆକାଶକୁ ଦେଖିବେ ପ୍ରବଳ ମାତ୍ରାରେ ତାରା ଦେଖା ଯାଉଥିଲା। ଏବେ ଆଉ ତାର ଦେଖାାଯାଉନି। ଓହ ତାରା ବହୁତ କମି ଯାଇଛି, ଆଗରୁ ଆମେ ଛୋଟ ଛୋଟ ଥିଲେ ଖାଲି ଆଖିରେ ବହୁତ ତାରା ଦେଖେ। ଏବେ ଏଇ ଏଇଟା ହବାର କାରଣ ହଉଛି ସବୁ ଗାଁ ରେ ସବୁ ଘରେ ସବୁ ଜାଗାରେ ଲାଇଟ ଲାଗିଗଲାଣି ଲାଇଟ ଲାଗିଯିବା ଦ୍ଵାରା ହଁ ହଁ। ଏଇଟାକୁ ଲାଇଟ ପଲ୍ୟୁସନ କହନ୍ତି। ଲାଇଟ୍ ଲାଗିଯିବା ଦ୍ଵାରା ଆକାଶରେ ଯେତିକି ତାରା ଅଗରୁ ଦେଖ ଦେଖାଯାଏ ତା ସେଗୁଡା ଏବେ ଆଉ ଏତେ ଦେଖା ଯାଉନାହାନ୍ତି। ଏବେ ବହୁତ କମ ତାରା ଦେଖାଯାଉଛନ୍ତି। ଯୋଉଟା କି ଆଗରେ ପୁରା ଛୋଟ ଛୋଟ ତାରା ଦେଖାାଯାଆନ୍ତେ। ସେ ଧୂଆଁଟା ଏବେ ଦେଖାଯାଏ ଏବେ କିନ୍ତୁ ସେଇ ଜିନିଷ ଗୁଡା ଦେଖାାଯାଉନି।
ଆଛା ଆଗରୁ ଆମେ ପିଲାଦିନ ଗୋଟେ ଜିନିଷ ମାନେ ଖରା ହଉଛି ସବ ଖରା ହେଲା ଫଳରେ ସେ ଖରା ଟାଇମରେ କିଛିଟା ବର୍ଷା ହୁଏ, ହେଲା ବର୍ଷା ହେଲେ ସେ ଦେଖାଯାଏ ଗୋଟେ ଇନ୍ଦ୍ରଧନୁ ଦେଖାଯାଏ।
ହଁ।
ସମସ୍ତେ କୁହନ୍ତି ଯେ ସୂର୍ଯ୍ୟ ଯଦି ପଶ୍ଚିମଦିଗରେ ଥିବ ସେଇଟାଇମରେ ବର୍ଷା ହୁଏ ପୂର୍ବଦିଗରେ ଇନ୍ଦ୍ରଧନଟା ପଡେ।
ସେମତି ହ ସେମିତି ନୁହଁ। ନାଇଁ ନାଇଁ ପଶ୍ଚିମ ଦିଗରେ ବି ଇନ୍ଦ୍ରଧନୁ ପଡେ ପୂର୍ବ ସକାଳୁ ସକାଳୁ ସେଟା ବର୍ଷା ହେଲେ।
ହଁ ନାଇଁ ମୁଁ କେବେବ କେବେ ବି ଦେଖିନି ଏମତି ମେ ପଶ୍ଚିମ ଦିଗରେ ଏମିତି ପଡେ ମୁଁ ପ୍ରାୟ ଟମ ଯେତେ ଟାଇମ ଦେଖେ ଆମର ପୂର୍ବ ଦିଗରେ ରହେ। ମାନେ କୋଉଟା ଇନ୍ଦ୍ରଧନୁଟା ମୁଁ ପ୍ରାୟ ଟାଇମ ଦେଖେ କିନ୍ତୁ ପଶ୍ଚିମ ଦିଗରେ କାଁଇ ମୁଁ କେତେବେଳେ ବି ଦେଖିନି।
କୁହନ୍ତି ଯେ ସୂର୍ଯ୍ୟ ଯଦି ପଶ୍ଚିମ ଥିବ ତାହେଲେ ପୂର୍ବ ପଟେ ଇନ୍ଦ୍ରଧନୁ ପଡିବ ଯଦି ପୂର୍ବ ଦିଗରେ ସୂର୍ଯ୍ୟ ଥିବ ତାହେଲେ ପଶ୍ଚିମ ଦିଗ ଇ ମୁଁ କାଇଁ କେବେ ଦେଖିନି ଏଇଟା ଆପଣ ମ କେମିତି କଣନ ମ କ
ହଁ ସେଇଆ ହୁଏ ଆଉ
ହୁଁ ସେଇଟା ମୋ ପିଲାଦିନେ ଏମିତି ଜାଣିଛି। ଆଜ୍ଞା ଆଜ୍ଞା ଆଜ୍ଞା ଠିକ ଅଛି।